ହଁ ଭାଇ କଣ କରୁଛ?
ରୋଷେଇ କରୁଛି ଭାଇ ଆଉ କଣ କରିବା ତମେ କଣ କରୁଛ କି?
ମୋର ମେଡିସିନ ଦୋକାନ ଆଉ।
ମେଡିସିନ ଦୋକାନରେ ଅଛି ତ ସେ ଦିନ ଯାକ ଟାଇମ ହଉନି ରାତିରେ ଆଡେ ଗଲା ବେଳକୁ ଲେଟ୍ ହେଇଯାଉଛି ମୁଁ କହିଲି କରିଦବା ଦେଖ ଯାହା ହଉଛି ହଉ ଆଉ।
ମତେ ସନ୍ଧ୍ୟାବେଳେ ଟାଇମିଂ ହଉନି ସକାଳୁ ପଚାରୁଛି କି ରେ କରୁନାହାନ୍ତି।
ନା ମୁଁ ସକାଳୁ ତ ଟାଇମ ଦିନେ ଯାକ ମୁଁ ଏଠି ଆଭେଲେବୁଲ ପ୍ରାୟେ ଇଏ ଏଇ ଯୋଉ ଗାଡି ଗୋଟେ ଗୋଟେ ଯାଉଛି ମେନ୍ ରୋଡ ସାଇଡରେ ରହିବାକୁ। ଗଡି ଯୋଉ ଗୋଟେ ଗୋଟେ ଯାଉଛି ସେଇଟା ଟିକେ ପ୍ରୋବଲେମ୍ ନହଲେ ନାହିଁ
ହାଇ ରୋଡ ସାଇଟ ରେ ଗୋଟେ ଦୋକାନ
କଣ କହିଲେ?
ଏନେଚ୍ ସାଇଡ ରେ ବୋଧେ ଦୋକାନ ଟା?
ହଁ। ସେଇଥିପାଇଁ ଟିକେ ପ୍ରୋବ୍ଲେମ ନହେଲେ ନାହିଁ ମୁଁ ଏଥି ପାଇଁ ପଚାରିଲି ମୁଁ କହିଲି ଗାଡି ଗୋଟେ ଗୋଟେ ଯାଉଛି ଚଳିବ କି ନାହିଁ।
ଆଉ କଣ କହିବା ବା ଯେତେବେଳେ ଯୋଉ ଟାଇମିଂ ମିଳିଲା ଆଉ।
ଆଉ ନହେଲେ ଟାଇମିଂ ହଉନି ଶଳା କୋଉଠେ ଆପଣଙ୍କର?
ମୁଁ ଏବେ ଭୁବନେସ୍ୱରରେ
ଘର କୋଉଠି?
କେନ୍ଦ୍ରାପଡ଼ା
କେନ୍ଦ୍ରାପଡା କଣ କରୁଛ?
ଏଇ ଜବ କରୁଛୁ ଆଉ।
ଓ ହୋ କମ୍ପାନୀରେ ନା କଣ? ଓହୋ।
ମତେ ରାତିରେ ଟାଇମିଙ୍ଗ ହଉନି ଟାଇମ ହଉନି ଟିକେ ମୁଁ ଏଇ ସକାଳୁ ପଚାରୁଛି କେହିିବି
ନାଇଁ ଦିନ ନା ମତେ ଯେତେବେଳେ କଲ୍ କରିବେ ମୁଁ ଅଛି ଆଭେଲେବୁଲ
ଓହୋ ଦୋକାନ
ଦୋକାନ ଉଥେ ଦୋ ହଁ ମେଡିକାଲ ସାଇଟରେ ଟିକେ ଆଗକୁ ଟିକେ ଆଉ।
ଓ ହୋ।
ନୟାଗଡ ନୂଆଗାଁ ଆଉ ନୟାଗଡ ନୂଆଗାଁ
ଓହୋ ଜଣା ପଡିୁଛି ଭାଷାରୁ ଆଉ।
ହ ହ। ହଁ ଆଉ କଣ କରିବା?
କାହିଁନା ସେପଟେ ଭାଷା ଗୁରା ତ ସେମିତି ନା କି ଲୋକଙ୍କ ସହିତ ମିଶିକି ଜଣା ପଡ ହଁ ସେ ନୟାଗଡ ପିଲାଙ୍କ ସହିତ କ ଥା ହେଇକିନି ଜଣା ପଡୁଛି ଭାଶା ନା କାହିଁକନା ସମସ୍ତଙ୍କର ଭାଷା ଗୋଟେ ଟାଇପରେ ରହୁଛି ଏମତି
ସେ ଯୋଉ ଏ ଦିଦି ଯୋଉ ଶୁଭସ୍ମିତା ଯୋଉ ଯେ ମେନ୍ ହେଇକି ଯୋଉ ଆଇଡି ଖୋଲିଛନ୍ତି ତାଙ୍କ ଘର ପାଖ ତ ଆଉ।
ଓହୋ।
ତା ଘର ସାଇଟରେ ପୁରା ଆଉ। ଆ କେବେଠୁ ଜବ କଲେଣି ଭୁବନେଶ୍ୱରରେ?
ମୋର ଭୁବନେଶ୍ୱରରେ ପାଞ୍ଚ ବର୍ଷ ହେଇଗଲାଣି।
ପାଞ୍ଚ ବର୍ଷ? ଆଉ ରଜ କେମିତି କଟିଲା ଆଉ କୁହ?
ରଜରେ ତ ଆମେ ଯାଇଥିଲୁ ଆପଣଙ୍କୁ ସେଇଠିକି ଆଉ।
କୋଉଠି ନୟାଗଡ ଆସିଥିଲେ କୋଉଠିକି?
ଯାଇଥିଲୁ ରାମ ମନ୍ଦିର ଆ ସେପଟେ ସତକୋସିି ଆଡେ ଯାଇଥିଲୁ ଆଉ।
ସତ କହୁଛ ଆସିଥିଲା ଓହୋ ଆ ରାମ କୋଉଥିରେ? କାରରେ ନା କୋଉଥିରେ ମ?
ହଁ ଯାଇଥିଲୁ ଷ୍ଟାଫ ସବୁ ଯାଇଥିଲୁ ଆଉ ଟ୍ରାଭେଲର କରିକି ଆଉ।
ଓ ହୋ।
ଯାଇକି ରହିକି ବୁଲିିବାଲିକି ଆସିଲୁ ଦି ଦିନ୍ ଆଉ।
ଏକା ରହୁଛ?
ନାଇଁ ଭାଇ ସହିତ ରହୁଛି ଭାଇ କଣ୍ଟାକ୍ଟ୍ରି କରୁଛି ଭାଈ ହେରିକା ସବୁ ଯାଇଛନ୍ତି ରଜରେ ଗାଁକୁ ଯାଇଛନ୍ତି। କେହି ଆସିନାହାନ୍ତି ଏପଯାଏ
ଓହୋ।
ମୁଁ ଏକୁଟିଆ ଆ ଅଛି ଆଉ ସେ ରୋଷେଇ କରିବା କଥା।
ଯାଉଛି
ଏବେ ଚିକେନ
ଭିଟାମିନ ଡିଉଟି କେତେ ଟାରୁ କେତେଟା
ଡିଉଟି ମୋର ତିନିଟା ବେଳେ ଅଛି।
ଆ ତିନିଟା ରୁ ଆଠ ଘଣ୍ଟା ଥିବ ନ
ହଁ ତିନିଟାରୁ ରାତି ବାଟା।
ସବୁବେଳେ ତିନି ଟାରୁ ନା ସେ ଚେଞ୍ଜ ହଉଛି?
ନାଇଁ ସକାଳୁ ହଉଛି ଦି ସପ୍ତାହ ଥରେ ଚେଞ୍ଜ ହେଇଯାଉଛି ଆଉ।
ଓହୋ ନାଇଟ୍ ଡୁଟି ହେଲେରହୁଛି ନା ନାଇଁ?
ନାଇଟ୍ ଡିଉଟି କଲେ ବଟା ଯାଇକି ଲାଷ୍ଟ।
ଓହୋ କୋଉ କମ୍ପାନୀ ସେଇଟା?
ଟେକ୍ ମହେନ୍ଦ୍ର।
ଟେକ ମହେନ୍ଦ୍ର। ଆଉ କଣ କର ମ୍ୟାରେଜ ହେଇନି?
ଆଜ୍ଞା!
ମ୍ୟାରେଜ ହେଇନି?
ନା ଭାଇ ମ୍ୟାରେଜ ମାର୍ରଜେ କୋଉଠି ମିଳୁଛନ୍ତି, ଝିଅ ଆମକୁ ଝ ମିଳୁଛନ୍ତି କୋଉଠି?
ଝିଅଙ୍କ ଡିମାଣ୍ଡ ବହୁତ ରହୁଛି ନା ଏବେ!
ଚାକିରିଆ ତ ଗମେଣ୍ଟ ଚାକିରିଆ ଆଉ।
ଯାହା କର ଗମେଣ୍ଟ ଚାରିକି ଯେତେ ଇନକମ କଲେ ବିି ତାଙ୍କୁକୁ ଆଉ।
ଲାଗି ପଡିକି ଆମର କରିଦେଇ ଶୁଣି ଯାହା ଆଉ।
ହେଇଯାଇଛ ତ ବଡ କଥା ଆଉ। ଆପଣଙ୍କ ଆପଣଙ୍କ ମେଡିସିନ ଷ୍ଟୋର କେତେଦିନ ହେଲାଣି କି?
କଣ କହିଲେ!
କହିଲ ମେଡିସି!
ମେଡିସିନ ଷ୍ଟୋର ହେଲାଣି ଛଅ ସାତ ବର୍ଷ ହେଲାଣି ସାତ ବର୍ଷ।
ହେଇଗଲାଣି ପୁରୁଣା ମେଡିିକଲଥର ଆଉ କଣ
ହୁଁ ଛଅ ବର୍ଷ ସାଢେ ଛଅ ବର୍ଷ ହବ। ହୁଁ।
ବେପାର ତଥିବ ଭଲ ହେଇିବ ତା ପାଖରେ ମେଡିସିନ ଭଲ ବେପାର ହବ ଆଉ କଣ?
ହଁ ହେଇଯାଉଛି ଏବେ ତାହଲେ ଟିକେ ବେପାର ଡଲ ସି ଏବେ ଚାଲିଛି। ଆଦ
ଟିକେ ବର୍ଷା ଷ୍ଟାର୍ଟ ହେଇଗଲେ ତାପରେ ବେପ ଷ୍ଟାର୍ଟ ହେଇଯିବ ଆଉ।
ବର୍ଷା ବର୍ଷା ଟିକେ ହେଉନି ତ ହେଲା ପରେ ଜର ପେସଟ ଆସିଲା, ମାନେ ଲାଗିଲା ସାତ ଆଠ ଦଶ ଏମିତି ଲାଗି ଯାଉଛି ଦିନକୁ
ବର୍ଷା ଟିକେ ଷ୍ଟାର୍ଟ ହେଇଗଲେ ହେଲା ଆଉ କଣ?
ହୁଁ ଏଇଟା ଆଉ ଜଣଙ୍କର ନା ମୁଁ ରହୁଛି ଏଠି ଆଉ।
ଓ ହୋ।
ହଁ ବର୍ଷା ତଷ ତ ନାଇଁଉ।
ବର୍ଷା ନାହିଁ ତ ଆମେ ଯେଦିନ ଯାଇଥିଲୁ, ସେଦିନ ତ ବର୍ଷା ସେଟେ ସେଇଠି ବର୍ଷା ହଉଥିଲା।
ବର୍ଷା ଅଳ୍ପ ଅଳ୍ପ ହେଇଯାଉଛି ଗରମ ପ୍ରବଳ ଜୋର ହଉଯିବ ବା
ଆମେ ଯାଇଥିଲୁ ଯେଉ ଶନିବାର ଦିନ ଦଶହଲା ସହିତ ବର୍ଷା ହେଇଥିଲା।
ହଁ।
ଆମେ ଏ ଥିଲ ସାତଶହରେ ବର୍ଷ ନାହିଁ ଯଥିଲ ଦଶଟା ସାଇ ବୁଲିବା ପାଇଁ ଯାଇଥିଲ। ଦେ ବା ଗାଇକି ନେଇକି ସେପଟେ ଦେଖିଲେ ବର୍ଷା ହେଥିଲା।
ଏପଟେ ବୈଷ୍ଣବୀ ଦେଇ ଯାଇଥିଲ ନା କାଇ ନା?
ଆଜ୍ଞା!
ବସଷ୍ଟାଣ୍ଡରେ ଦେବେ ଯାଇଛ ନା ନାଇଁ?
ନାଇଁ ବୈଷ୍ଣ ଏବେ ଯାଇନୁ ଆମେ ଏପଟେ ରହିକି ପଳେଇ ଆସିଲେ ନା।
ହଁ ଏଇ ଫତେଗଡ ରାମ ମନ୍ଦିର ଏପଟେ ଏପଟେ ଦଶପଲା ଦେଇକି ଗଲ ନା ଏପଟେ ଏଇ ଯୋଉ ଏଇ ଖଣ୍ଡପଡା ଭାବର ଏ ଏପଟେ ଦେଇକି ପଳେଇଲ
ହଁ ଏଇପଟେ ହିଁ ପଳେଇ ଆସିଲୁଉ ରାମ ମନ୍ଦିର ହେଇକି କଣ୍ଟିଲବାଦ ହେକି ପଳେଇ ଆସିଲୁ ଆଉ
ହଁ ହଁ। ଏପଟେ ଯାଇନାଉ ତାହେଲେ ଏଇ ଯୋଉ ନୟ ଆଡ ଦେଇକି ଯାଇନ ତାହେଲେ
ଆଜ୍ଞା। ନା ନା ଆମେ ଏପଟେ ପଳେଇ ଆସିଲେ, ନୟାଗଡ ଦେଇକ ଯାଇନାହାନ୍ତି।
ଓହୋ, ଆମର ଏପଟ ସାଇଦ ଆଉ ନୟା ଆଡ ଦଶ ପଲା ଲାଇନ ହ
ସେପଟେ ଲାଇନ, ସେପଟେ ଲାଇନରେ ରାସ୍ତା ଗୁଡା ବି ମସ୍ତ ଅଛି, ଜଙ୍ଗଲ ମଝି ଯୋଉ ରାସ୍ତା ଗୁଡ ସେମାନେ ଅସି ସବୁ ରେଟ କଲେ, ମୁଁ ତାଙ୍କ ସେ ରିର୍ଟ ର ବାଇକ ନେଇକି ପଳେଇଥିଲି ବୁଲିବା ପାଇଁ
ହୁଁ।
ମସ୍ତ ଥିଲା ରାସ୍ତା ଗୁଡା ସବୁ, ବଟ ଆସିଲା ବେଳକୁ ପୁରା ଅଲଗା ଲେବୁଲ ର ଡର ବି ଲାଗୁଥାଏ।
ଆମର ବି ଏଇଠି ରାସ୍ତା ଭଲ ଇଏ ଯେ, ମାନେ ଜଙ୍ଗଲ ଦିପଟ ସାଇଡ ଇଏକୁ।
ସେ ଆସିଲା ବେଳକୁ, ମୁଁ ଆସିଲି ନା, ନୟାଗଡ଼ ସେ ଯୋଉ ଦଶପଲ୍ଲା ସାଇଡ ରୁ ଅଟକୁ ଆସିଲି ସାତକୋଶିଆ ସାଇଡ କୁ, ସେ ଭିତରେ ଯୋଉ ଜଙ୍ଗଲ ରଡ ଗୁରା ମୁଁ ଏକୁଟିଆ ଆସୁଥାଏ, ମତେ ଡର ଲାଗୁ ତ ଆଠଟା, ନଟା ବେଳକୁ ଆସା ବେଳକୁ ବି
ଓ ରାତି! ରାତିରେ ଗଲେ ଡର ଲାଗିବ। ଆଜ୍ ହୁଁ
କାଁଇନା ଏଠି ଆମ ବୁଲୁ ରା ବାରଟା ଗୋଟେ ଯାଇଏ କିଛି ଅସବଧା ନାହିଁ
ଏପଟେ ଖାଲି ଜଙ୍ଗଲ ନା ସେ ଇଟା
ହଁ ସେପଟେ ସେଇ ତ ଜଙ୍ଗଲ ପାଇଁ ଡର ଆସିଥାଏ। ତାପରେ ଆଇଲା ବେଳେ ଚେକିଂ ବି ହଉଥାଏ, ସେ ଜଙ୍ଗଲ ମଝିରେ
ହୁଁ।
ପୋଲିସ ସେ ଜଙ୍ଗଲ ମଝିରେ ଅଟ ପୋଲିସ ଜଙ୍ଗଲ ମଝିରେ ଅଟକେଇକି ଚେକ୍ କରୁଛନ୍ତି
ହଁ ଏଇଉ ଆମର ଏଇଠିକି ଶପଡା ନୂଆ ଗାଁ
ହଁ।
ହଁ, ସେଇ ସଂପଡା ତ ଆମର
ଓହୋ ସେ ଦିଦିଙ୍କ ଘର ପାଖରେ ପୁରା ବୋଧେ ଆଉ
ଆ ତା ଘର ସାଇଡ଼ ପରା।
ଦିଡିିଙ୍କ ଘର ବି ସଂପଡା ନା?
ହଁ ବା ତାଙ୍କ ଘର ସାଇଡ ରେ ଆମ ଘର।
ଓହୋ।
ତିନିଟା ଘର ଛାଡିକି।
ହଁ ମୁଁ ଦେଖଛି ବର୍ଷ ତାରଇ ଘର ପାଖ ଲୋକ ହିଁବୁଛନ୍ତି ବାହାରକୁ କେହି ନାହାନ୍ତି ବାହାରାରୁ ବଧେ ମୁ ଗଟ ଦି ଜଣେ କିଏ ଅଛନ୍ତି। ହ
ନାଇଁ ଅଛନ୍ତି, ବାହାରୁ ଅଛନ୍ତି। ହଁ ଆପ
ଆଉ ଆପଣ କଣ ଫାର୍ମାସିଟି କରିକି ମେଡିସିନ ଇଏରେ ଅଛନ୍ତି ନା ଏମତି
ନା ମ ନର୍ମାଲ ଏମିତି, ମାନେ ପ୍ଲସ ଟୁ ଇଏ କରିକି ଏ ପ୍ଲସ ଟ ଫ୍ରୀ ଏକ୍ସପିରିନ୍ସ ଆ
ଓ ହୋ।
ଏକ୍ସପିରିଏନ୍ସ ହେଲା ପରେ ଯେଉନ ସେ ଜା ମେଡିସିନ ତ ଜେନେରିକରେ ଯାହାର ଲାଭ ହୁଏ ଆଉ
ଓହୋ।
ଜେନେରାଲ ମେଡ଼ିସିନ ଗୁରା କୋଡ଼ିଏ ପଚିଶ ଟଙ୍କାରେ କିଣିକି ତା ଦୁଇଶହ ଟଙ୍କାର
ଏଇଟା ତ ସବୁଆଡ଼େ ଆଉ ମେଡ଼ିସିନ ଷ୍ଟୋର ମାନେ କିଣା ଆଉ।
ଜେନେରାଲ ମେଡ଼ିସିନରେ ଲାଭ ହେବ ଆଉ।
ମେଡ଼ିସିନ କଣ ସେ ଆଉ କପଡ଼ା ଦୋକାନ ମେଡ଼ିସିନ ଦୋକାନ ଦି'ଟା ଦୋକାନରେ ଲାଭ ଭରା
କପଡ଼ା ଠୁ ମେଡ଼ିସିନ ଟା ଜେନେରାଲ ମେଡ଼ିସିନ ଟା ବେଶୀ ଇଏ ଚାହିଦା।
ମେଡ଼ିସିନ ପାଇଁ ଲାଇସେନ୍ ଦରକାର ହେଉଛି ନା ସବୁଆଡ଼େ।
ହୁଁ ଲାଇସେନ୍ସ ହଉଛି ଫାର୍ମାସିସ୍ ଷ୍ଟି ଲାଇସେନ୍ସ।
ହଁ ବଟା ପାଇଁ ଲାଇସେନ୍ସ ନାହିଁ। ନର୍ମାଲ ଦିଅନା ସେ କେମିତି କରିବ?
ଫାର୍ମାସିଷ୍ଟ ଲାଇସେନ୍ସ। ଲାଇସେନ୍ସ ପାଇଁ କୋଡ଼ିଏ ତିରିଶ ହଜାର ଦରକାର ଯାହା ଆଉ।
ଫାର୍ମାସିଟ୍ କରିଥିବା ଦରକାର ଇଏ କରିଥିବା ଦରକାର।
ହୁଁ। ଫାର୍ମାସିଷ୍ଟ କରିଥିବା ଦରକାର ନାହିଁ। ଏମତି ବସିବେ ବୋଲି ମାନେ ନାହିଁ ତା ସାର୍ଟିଫିକେଟ ଟା ଦରକାର। ତା ସାର୍ଟିଫିକେଟରେ ହିଁ ଖୋଲାଯାଏ ଦୋକାନ। ହଁ ହଉଁ ହଁ ହଉଁ ରୋଷେଇ କର।